ହାଲୋ।
ହାଲୋ।
ହାଲୋ।
ହଁ।
କଣ କରୁଚ।
ଏଇ ଗାଧୁଆ ପାଧୁଆ ସାରିନି ସାରିସୁରାକି ଆସିଚି ଯେ ମେସିନ୍ ପାଖକୁ ଆସିଚି। ଜଣେ ନେବେ ସିଲେଇ କରିିଥୀନି ତାଙ୍କୁ ଦେଇଦେମି।
ହଁ ରୋଷେଇ ଆଜି କଣ କରିଚ?
ରୋଷେଇ ଆଜି ଆଣିଚନ୍ତି ଛୁଆ ଚିକେନ ଆଣିଚନ୍ତି। ତା ବାପା ତାଙ୍କର ପଳେଇଚନ୍ତି ଆଉ ଚିକେନ କରିଦେମି ଆଉ। ମସଲା ମସଲି ବାଟା ବାଟି ସାରିଚି। ଗଲେ ଖାଇବା ଦୋକାନରୁ ବାରଟା ବେଳକୁ କରିବି।
ଆଉ ତମର ଦୋକାନ ଅଛି କି?
ମେସିିନି ହଁ।
ଓହୋ ଯୋଉ ମେସିନ୍ ଯୋଉ ତିଆରି କରୁଚନ୍ତି ଯୋଉ ବ୍ଲାଉଜ ଫ୍ଲାଉଜ ସେଇ ମେଶିନି।
ହୁଁ ହୁଁ ହୁଁ।
ତମେ ତ ତାହେନେ ବ୍ଲାଉଜ ତିଆରି କରୁଥିବ?
ହୁଁ ବ୍ଲାଉଜ ସବୁ ଡିଜାଇନ କରୁଚି।
ବ୍ଲାଉଜ୍ ଆଉ ଯୋଉ ଡ୍ରେସ୍ ଫେସ୍ ବି ତିଆରି କରିୁଥିବ?
ହୁଁ ଚୁରଦାର, ଲେହେଙ୍ଗା
ଲେହେଙ୍ଗା ବି ତିଆରି କରିଦୋଉଚ?
ହଁ।
ହୁଁ। କଣ ଖାଇଚ?
ଖାଇଚି କଣକି ଆଜି ସେଇ କାଲି ଯୋଉ କ୍ଷୀର ଆଣିଥିଲେ ସେ କ୍ଷୀର ଅଧେ ଥିଲା ଫୁଟେଇକି ରଖିଥିନୀ। ଆଁ ସେ କ୍ଷୀର ପାରୁଟି ଆଣିକି ଖାଇକି ଆସିଲି।
ସକାଳ ଖାଅନି?
ନାଁ ପଖାଳ ଖାଏନି ଦେହତ ଖରାପେ ପଖାଳ ଖାଇବ ଛୁଆଙ୍କର ଚୁଡା ଉପମା କରିଦେନି ସେ ତାଙ୍କର ଖାଇକି ଗଲେ। ମତେ ଟିକେ ଚୁଡା ଭଲ ଲାଗେନି ବୋଲି ମୁଁ ପାରୁଟି କ୍ଷୀର ଖାଇକି ଆସିନି।
ଛୁଆ ସ୍କୁଲ ଗଲେ ଖାଇକି?
ହଁ ହଁ ଝିଅଟା ଯାଇନି ଆଜି ପୁଅଟା ଗଲା। ଝିଅଟା କଇଲା ମାମା ମାମା ସାର୍ ଆଜି ଆସିବେନି। ଆମ କ୍ଲାସ ମ୍ୟାଡ଼ମ୍ ମନା କରିଥିଲେ କହିଲେ ଆସିବେନି। ମୁଁ ନା ସେମିତି ଯଦି ତାହେଲେ ନ ଯା ତାର ଯାଇନି।
ଆଉ ଝିଅ ଏକୁଟିଆ ଘରେ ଥିବ?
ନାଁଇ ଏବେ ଆସଚି ପା ଦୋକାନ। ସିଏ
ସିଏ ବି ତମ ସହିତ ପଳେଇ ଆସଚି?
ହଁ ତାର ପଳେଇ ଆସଚି କେତେକି ସମୁଦାୟ ହାପ୍ କିଲୋମିଟର ହବ ହଁ ହାପେ ହବ କି ଏକ କି ଗୋଟେ କିଲୋମିଟର ବି ହବନେଇଁ।
ଉଁ ହୁଁ
ମୁଁ ଭାବିଥିନି ଗୋଟେ କିଲୋମିଟର ମୁଁ ଜାଣି ପାରୁନଥିନି ଦେଖିଲା ବେଳକୁ ତା କହିଲେ ନା ନା ହାପ୍ କିଲୋମିଟର ହବ ନା।
ହୁଁ ସିଆଡେ ଏ ଯୋଉ କାଁଳେଇଚି ନା ଖରା ହେଇଚି।
ଖରା ଖରା ଆସଚି ଟିକେ।
ଆଜି ଟିକେ ତାହାଲେ ଖରା ସବୁଆଡେ ହେଇଚି।
ହଁ ଆଜି ଟିକେ ଖରା ଆସଚି ପା।
ହୁଁ କିନ୍ତୁ ଗରମଟା ବି ଯୋର ଅଛି।
ହଁ ନା ଗୁଳୁ ଗୁଳି ହୋଉଚି ମାନେ ବର୍ଷା ନିହାତି ଚାରିଟା ବେଳକୁ ଏଇପା ନିଉଜ ଏଇନା ଦେଖୁଥିଲି ଏଇନା ସାତ ଦିନ ଯାଏଁ ବର୍ଷା ଅଛି କଣ ଲେଖୁଥିଲା।
ସାତ ଦିନ ପର୍ଯ୍ୟନ୍ତ।
ହଁ ସାତ ଦିନ ପର୍ଯ୍ୟନ୍ତ ମେଘ ଅଛି।
ଉଁ ହୁଁ ହୁଁ। ଛୁଆଙ୍କ ଦେହ ଭଲ ଅଛି?
ହଁ ଛୁଆଙ୍କ ଦେହ ଭଲ ଅଛି ଛୁଆ ମୋର ଦେହ ଟା ଟିକେ ଖରାପ ହେଇଯାଇଚି କାଲି ବର୍ଷାରେ ତିନ୍ତି ତିନ୍ତି କା ଆଉ।
ତମ ଦେହ ତ ଖରାପ ତମେ କାହିଁ ବର୍ଷା ରେଓଦା ହୋଉଚ।
ଆ ବର୍ଷରେ କଣ କି ଏଟା
ବର୍ଷରେ ଓଦା ହଉଚ ପୁଣି ତମ ଦେହ କରାପ ଘର ଯାକ ତ ଦୁନିଆ କାମ। ଯୋଉ କାମ ଟା ନକରିବ ଏକୁଟିଆ ଲୋକ ନା ସବୁ କାମ ବି ପଡିବ। ତମ ଦେହ ଟାକୁ ତମେ ଆଗେ ଦେଖିବ ନା ଆଉ। ଦେହଟା ଖରାପ ହେଇଗଲେ ସମସ୍ତେ ତମ ସହିତ ଆଉ ଯୋଉ ତିନି ଜଣ ଅଛନ୍ତି ସେମାନେ ବି ତାଙ୍କୁ ବି ହଇରାଣ ହେବେ।
ହଁ ପା ସେ ହେଉଚନ୍ତି ପା ତା ମୁଁ ଟିକେ ପାଣି ଫାଣି ଆଣିପାରୁନି ଯେ ତା ବାପା ପାଣି ଫାଣି ଆଣିକି ଦେଉଚନ୍ତି। କହୁଚନ୍ତି କହିଲେ କୋଉଦିନ ତୋ ଦେହ ଭଲ ହବ। କେଜାଣି ମୋର ଗୋଟେ ଟେନସନ୍ ଯିବ ମତେ ହେରା କାମ ଧନ୍ଦା କରି କଲାବେଳୁ ତାଙ୍କେ ପୁଅ ପିଲା ନା ତାଙ୍କୁ କଣ
ହଁ ସବୁ ପୁଅ ପିଲା ମାନେ ଜଣେ ଜଣେ ଅଛନ୍ତି
କରିଦେବେ ହଁ ପାରିବେନି ହଁ ଇଏ ବଦା କାମ ଯେତି ଯେତିକ ତା ବାପା ସବୁ କରିଦେବେ କରି ପକେଇବେ କିନ୍ତୁ ଘରେ କାମ ଯମା ପରାରିବେନି। ମୁଁ ପା ଆଜି ସକାଳେ ସଫା କନି ଧୋଇଦେନି।
ଟ ବି ବଡ ହେଇଥାନ୍ତା କି ସିଏ ନହେଲେ କିଛି ବି ମିଶେଇ ଦେଇଥାନ୍ତେ ଛୋଟ ଛୁଆ ଟା ସେ ସେ ଆଉ କଣ କରିବେ।
ମୁଁ କେତେ ତୋର ଫୋନ କରଚି ନା
ଆଉ
ଆଉ ବା
ଆଉ କଣ କହଚୁ ଗଲେ ପୁଣି ରୋଷେଇ କରିବ? ଦୋକାନରୁୁ ଗଲେ ଭାତ ବି ବସେଇନ?
ନା ଭାତ ବସେଇଲେ ଥଣ୍ଡା ହେଇଯିବ ଯେ ସେ ଖାଇବିନି ବ ତା ବାପା ଜମା ବି ଯାହା ଜମା
ହଁ ଗଲେ ଗ୍ୟାସ ରେ ବସେଇଦବ କେତେ ସମୟ ଲାଗବ ଗୋଟେ ଚୁଲାରେ ଭାତ ଭାତ ବସେଇଦବ ଆଉ ଗୋଟେରେ ତରକାରୀ ପତର କରିଦବ ଆଇଁଷ ଆଜି କିଛି ଆଣିନ?
ଉମ ଚିକେନ୍ ଆଣିଚନ୍ତି ପା।
ଆଉ ଚିକେନ ଗଲେ କରିଦବ କେତେ ସମୟ ଲାଗିବ ସାଙ୍ଗେ ସାଙ୍ଗେ ତ ହେଇଯିବ ଚିକେନ ଭାତ ଆଉ। ସହଜ ଆହୁରି ସାଧା କଲେ ସାଧା କଲେ ଦି ତିନି ପ୍ରକାର କରିବାକୁ ପଡିବ। ଆଉ ଖାଲି ଚିକେନ ଭାତ କରିଦେଲେ ସରଜିବ ସାଙ୍ଗେ ସାଙ୍ଗେ ବି ସରଜିବ।
ହଁ ନାଇଁ ଗାଁ କୁ ବିକ୍ରି ଆସିଥିଲା କଳମ ଶାଗ ଦିଟା ରଖିଥିନି ଭଜିିବି।
ହୁଁ। ଆଉ ଆମର ସେମିତି କିଛି ରୋଷେଇ ହେଇନି। ଏଇ ଝିଅକୁ ସ୍କୁଲ ବାଟେଇଲି। ଆଉ ପୁଅ ଟାକୁ ଧରିଚି ମୁଁ ଏପର୍ଯ୍ୟନ୍ତ ବି ଗା ଗାଧେଇନି ଅଁ ଅଇଲେ ଆଗେ ଗାଧେଇ ଜିମି ସ ସଫାସୁଫି କରିନି ଛୁଆଙ୍କର ସାଫ ଠା ପାରିକି ଗାଧେଇକି ଆସିଲେ ରୋଷେଇ ହବ ଆଉ ଆମର ପଖାଳ ଖାଇ ଦେଇଛନ୍ତି।
ହଁ।
ମାଛ ଭଜା ହେଇ ଯୋଉ ଚୁନା ମାଛ ନଈ ମାଛ ଖାଲି ଭିଡି ମାଛ ସେଗୁଡା ଭ ଯାହା ଭା ତିନଟା ଛାଣିଥିନି ଯେ ସେଗଟା ଖାଇ ଦେଇଛନ୍ତି ପଖାଳ ପୁଣି ଖାଇବେ ଯାଇକି ଗୋ ଗୋଟେ ସାଢେ ଗୋଟେ ରେ ଖାଇବେ ଗରମ ଭାତ ଗ୍ୟାସ ରେ ଭାତ ହଁ। ଆଉ ଯୋଉ ଗ୍ୟାସ ରେ ତରକାରୀ କରିଦେବି ମାଛ ଛାଣିକି ରଖିଛି ଖାଲି ତରକାରୀ କରିଦେମି ଆଉ ଏଟାରେ ଭା ତ ବସେଇଦେମି ଚୁଲିରେ ହେଇଯିବ ଆଉ ଘଣ୍ଟେ ଟେ ଟାଇମ ଲାଗିବ ଭାତ ତରକାରୀ କରିବା ପାଇଁ ହୁଁ ଏଇ କେବଳ ଏଇ ଛୁଆ ଗୁଡା ଟିକେ ଛାଡୁନାହାନ୍ତି ବୋଲି ଏ ଝିଅଟା ତାର ସ୍କୁଲ ଗଲା ତାକୁ ଖାଇବାକୁ ଦେନି ସା ବାହାର କରିଦେଲି ସିଏ ସ୍କୁଲ ଗଲା। ଆଉ ଇଏ ଯୋଉ ମୋ ପୁଅ ତ ବାପ ସିଏ ତ ଖାଲି ଚାରିଆଡେ ଆଣ୍ଠେଇ ଆଣ୍ଠେଇ ପଳଉଛି ଯେ ତାକୁ ଜଗିବାକୁ ପଡୁଛି ଛୁଆ ଡେ ସେ ଯୋଉଠି ରହିଲା ଅଧଘଣ୍ଟେ ଘଣ୍ଟେ ସାଙ୍ଗେସାଙ୍ଗେ କାମ ସଲା ମା ମାନ ଆଉ ଛୁଆ କାମ ନ ସଲେ କିଛି କାମ କରିପାରିବନି ଆଉ ଉଁ ହୁଁ। ଏଇନା ତ ଦି ବର୍ଷ ପର୍ଯ୍ୟନ୍ତ ଏମିତି ହଇରାଣ ଆଉ ସେ ଚାଲିବ ଭଲ ସେ ଚାଲିବା ପର୍ଯ୍ୟନ୍ତ ହଇରାଣ ଆଉ ଏଇନା ଛୋ ଟ ଅଛି ଯେ ଏଠି ପଢ ହେଠି ପଢ ଏଠି କଣ ଖାଇଦେ ସେଠି କଣ ଖାଇଦେ ଏଇନା ଜଗିବାକୁ ପଡୁଛି କଣ କରିବି।
ହଁ ବା।
ଟେନସନ୍ ଆଉ ତମର ତ ଯାହାହେଲେ ପୁଅ ଝିଅ ଟିକେ ବଡ ହେଇଗଲେଣି ତମର ଆଉ ଏତେ ଟେନସନ ନାହିଁ ଉଁହୁଁ ଆଉ ସାମେ କଣ ତାଙ୍କୁ ଜଗିଚକି ମୋର ଏଇନା ଜଗା ରଖା ଖାଲି ଛୁଆଙ୍କୁ। ଓଃ ତମ ଘରେ ଫୋନ କରିଥିଲେ ନା?
ବାପା ରାତିରେ ଖାଲି ଫୋନ କରିଥିଲେ ବୋଉ ଫୋନ୍ କରିଥିଲା ସେମତି କଥା ହଉଥିନେ
ହୁଁ ହୁଁ ତମ ଭାଇ ଭାଉଜ ଅସନ୍ତି?
ଭାଇ ଗୋଟେ ଦି ଭଉଣୀ ଆମେ ଏମତି ଆଉ ଝିଅ ତାର ବାହା ହେଇଯାଇଛି ତା। ନା ସାନ ଭାଇ ବା ହେଇନି ତାର ଖୋଜା ଚାଲିଛି ଆଜିକାଲି ତ ଯୋଉ ଝିଅ ପ୍ରୋବ୍ଲେମ ମୁଣ୍ଡ ଖରାପ ହେଇଯାଉଛି ହୁଁ ହୁଁ ଆ ଏ ବା ନାଁ ବା ଉଁ ମୋ ଭାଇ ଅଛି ଚେନ୍ନାଇରେ। ଚାଳିଶ ପଇଁଚାଳିଶି ହଜାର ପାଉଚି ତା
ହଁ।
କହିଲେଣି ଯୋଉ ନା ୟାକୁ କଣ ସେଇ ଯୋଉ ମାନେ ଯେ ପ୍ରସ୍ତାବ ପକାନ୍ତି ଯୋଉମାନଙ୍କୁ ଆଉ କଣ ତାଙ୍କ ନାଁଟା ମନ ମିଡିଏଟର ତାଙ୍କୁ କହିଲୁନି ଦଶ ହଜାର ନିଅ ତମେ ଏ ସିଏ ଉଁ ଉଁ।
ଯାହାର ଝିଅପୁଅ ଝିଅ ନା ଝିଅ ବାଲା ତ ଖୋଜୁନାହାନ୍ତି ଆଜିକାଲି ପୁଅ ବାଲା ଏଇନା ଖୋଜୁଛନ୍ତି। ପଇସା ଦେଇକିନା ତଥାପି କୋଉ ମିଳୁଚି ମୋର ସେମତି ଜଣେ ବଡାପାଙ୍କ ପୁଅ ଜଣେ ଅଛନ୍ତି ଆମଠୁ ସେ କେତେ ବଡ କିନ୍ତୁ କୋଉଠି ହଉନି ହୁଁ ହୁଁ।
ଏହିଲି ଟେ ଏଇବା ଏବେ ଝିଅମାନେ ବିକ୍ରି ହେବେ ଜଣାପଇଲାଣି।
ହଁ ଉଁ ହୁଁ ହୁଁ ଯାହାର ଝିଅ ଅଛି ସିଏ ଆଗୁରୁ ଯୋଉମାନେ ଝିଅ ହଉଥୁଲା ତାଙ୍କ ମା ବାପ ମାନେ ମନଦୁଃଖ କରୁଥିଲେ। ହେଲେ ଦିଟା ତିନିଟା ଝିଅ ହେଇଗଲା ଅଳୁ କୋଉଠୁ କଣ ଆଣିମି କେମିତି ବାହାଘର କରମି ଆଉ ଡିମାଟେ ଦେମି ନା ଜିନିଷ ପତର ଦେମି ନା ସୁନା ଗହଣା ଦେମି ଏଇନାକେ ବାପ ମାଙ୍କ ର କିଛି ଟେନସନ୍ ନାହିଁ ପୁଅ ପୁଅ ବାଲା ତ ଏଇନା ଖୋଜି ବୁଲୁଚନ୍ତି ଝିଅ। କିଛି ଦିଅନା ଡିମାଟ ପତ୍ର ଦିଅନା ଆମର ଝିଅଟେ ଦରକାର କହୁଛନ୍ତି ହୁଁ।
ସେଇଆ ଭଲ ଭଲ ପାଇକି ହେନେ ଯିଏ ନେଇ ଆସନ୍ତି।
ହଁ ଯୋଉମାନେ ତ ଭଲ ପାଉଛନ୍ତି ସେମାନେ ତାଙ୍କର ବାହେଇ ପଡୁ଼ଚନ୍ତି। ଆଉ ଯୋଉମାନେ ଭଲ ନ ପାଇଚନ୍ତି ତାଙ୍କୁ ଖୋଜିବାକୁ ପଡ଼ୁଚି ପଇସା ଖର୍ଚ୍ଚ କରିତେ ପଡ଼ୁଚି। କଁ କରିବ? ହୁଁ।
ଏ ଉଁ
ଆଉ କଣ କରୁଚ?
ସେଇଟା ସତ।
ଆମର ଚାଷବାସ କର ଚାଷବାସ ଆରମ୍ଭ ହେଲାଣି।
ନାଁ ଯେ ଆମର ଆଉ ଆମର ତ ତା ବାପା କରିଛନ୍ତି ହେଇ ଯୋଉ ଅଁ ଏରା କାଟ କାଟ ହିସାବରେ ନେଇ ଆସନ୍ତି‌। ସେ ଯାହାର ବିଲ ଧରଚନ୍ତି ଆମର ଯେତିକି ବିଲ ସେତିକି ଅଛି। ଯାଉ ଅଧିକା ବିଲ ଯାହାର ଧରିଚନ୍ତି ସେ ତଳା ପକେଇଚନ୍ତି କାଳେ ତଳା ହେଇଗଲେ ଏକାଥରେ ଆମ ବିଲ ତାଙ୍କ ବିଲ ମିଶେଇକି ମି ରୁଆହବ।
ହୁଁ। ଏକା ଥରେ କରିଦବ ଆଉ। ଯୋଉ ମାନେ ବଖରା ନାଁ ଯୋଉ ବନ୍ଧା? ଲକ୍ଷେ ସେଇଲା।
ନାଁ ନାଁ କାଟ ହିସାବରେ ଗୋଟେ ବସ୍ତା ପ୍ରତି ଦମାଣେ ନାଁ ତିନି ମାଣେ ଯୋଉ ମାଣ ପୁଡି଼ ପୁଡ଼ି।
ଅହ।
ଉଁ ହେରେଲ ଧାନ। ଧରନା ଧର ଗୋଟେ ଜରିଆଖରେ ଅଖେ ହେଲା ନା ତାକୁ ଆମେ ସେଇ ଅଖାରୁ ଚାରିପୁଡି଼ କି ତିନି ପୁଡି଼ ଏମିତି କଣ ଗୋଟେ ତାଙ୍କ ହରୁ ଦିଆ ହବ। ଆମର ତିନି ଭାଗକୁ ତାଙ୍କର ଭାଗେ।
ହୁଁ ନାଁ ଆମ ଏପଟରେ ଯୋଉ ବଖରା କରୁଛନ୍ତି ଯେ ଆମର ଦି ଭାଗେ ହେଲେ ତାଙ୍କର ଭାଗେ। ଆଉ ଯୋଉରା ଏ ବନ୍ଧା ଫନ୍ଧା ରଖୁଚନ୍ତି ବିଲ ଏଁ ଠିକା କରୁଚନ୍ତି। ହୁଁ ନାଁ ଯଦି ସିଏ କିଛି ନଦବ ଯୋଉ ସାର ଫାର ଯୋଉରା ଦୋଉଚନ୍ତି ବି ସାର ମଜୁରୀ ଉଁ ଟ୍ରାକ୍ଟର ଯୋଉ ଭଡ଼ା ଯଦି ନଦବ ତାହେଲେ ଦି ଭାଗେ ଏଲେ ଯିଏ କରିଥିବ ଦି ଭାଗେ ଆଉ ଯିଏ ଯାହା ବିଲ ବାଲା ସିଏ ନବ ଭାଗେ।
ହଁ ସେପା ଆମର ଆମର ହଉ ଚି କଁ କହିଲା ଯୋଉ ବୋଉ ବିଲ କିଣି ଦେଇଚନ୍ତି ତା ବାପା ବହୁ ଦୂର ଟିକେ ଆଉ ଯାଇଁକି ନିଜେ ରୋ କରିପାରୁନାହାନ୍ତି ତାଙ୍କୁ ଦେଇ ଦେଇଚନ୍ତି ଅଧା ଅଧା। ସିଏ ତା ଖାଲି ସାରା ପଇସା ଆସିକି ନେଇଯାଆନ୍ତି ଦି ହଜାରେ ନା ହଜାରେ କଣ ନିଅନ୍ତି। ହଉ ଆଚ୍ଛା
ହଁ।
ହଁ।
ହଁ ସାର ନଦେଲେ ଆଉ ସେ ବବସ୍ ସେମାନେ କେମତି କରିବେ ହୁଁ ସାର ଖତ ଗାଡି ଭଡା ସବୁ ତ ଦଉଚନ୍ତି ଏବେ ଲୋକ।
ଏଁ ଆଁ ହାଁ ଏଇ ଗାଁ ପାଖେରେ ନି ଜେ ନିଜେ କରନ୍ତି।
ହଁ।
ଉଁ ଆମର ବି ସେ ନିଜେ ଚାଷ କରନ୍ତି ବାବା ପାଇଁ।
ଆଉ
ନିଜେ ଚାଷ କରନ୍ତି ଗାଡି ଭଡା ଲୋକ ଲଗେଇକିନା କରନ୍ତି ଆଉ ନିଜେ
ହଁ।
ଲୋକ କରିକି ଯୋଉଁ ଦୁଆଳି ଲୋକ ତଳି ମରା ଲୋକ ଏମାନଙ୍କୁ ଖାଲି ଜଗ୍ କି କରିବାକୁ ପଡିବ ତାଙ୍କ ଆ ନ ରହିଲେ ତ ସେମାନେ କରିବେନି। ପଇସା ନେବେ ମଜୁରୀ ନେବେ କରିବେନି ବୁଲି ବୁଲିକ ପଳେଇବି ଖାଇ ପିଇକି ଆଉ ପାରେ କରିବ। ହଁ ଆମର ବି ସିଏ ଚାଷ କରନ୍ତି ସେ ଧାନ ଚାଷ ତ ବୋଲି ନୁହଁ ଆମର ସବୁ ଚାଷ କରନ୍ତି। ବାଦାମ ଚାଷ କରନ୍ତି ହଁ ଉଁ ବାଦାମ ଚାଷ କରନ୍ତ୍ ତି ଖସା ଏବେ ଯୋଉ ଖସା ବୁଣା ହେଇ ଚି ସବୁ କାଟିବେ ଏ ଯୋଉ କୋଉ ଟାଇମରେ କହିଲ କାଟିବେ ଏ ଯୋଉ ଗଣେଶ ପୂଜା ଟାଇମରେ। ଖସା କଟା ହେଇଯିବ। ହଁ ଖସା ପରେ ପୁଣି ବିଲ ଚାଷ ହବ ଯେ ପୁଣି ବାଦାମ ବୁଣିବେ। ଆଉ ଅଲଗା ଚାଷ ସବୁ ବାଇଗଣ ଯୋଉ ବିଲାତି କୋବି କଲରା କାକୁଡି ଏଉଡା ସବୁ ଲଗେଇବେ ଏଇ ଚ ର୍ତୁ ମାସେରେ ବି ସବୁ ଲଗେଇଲେଣି କଲରା କାକୁଡି ଆଉ ବାଦାମ ବୁଣା ହେଇଚି। ହରଡ ବୁଣା ହେଇଚି ସବୁ କରିଚନ୍ତି ଚାଷ ଏଇ ଚର୍ତୁମାସିଆ ଏଉଡା ଟିକେ ଅଳ୍ପ ଚାଷ ବର୍ଷା ଦିନରେ ଯୋଉ ଚାଷଟା ହୁଅନ୍ତା ଅଳ୍ପ। ଖରା ଦିନରେ ଯୋଉଗୁଡା ବୋହୁତ ଚାଷ କରାଯାଏ। ଖରା ବାଦାମ ବିଲ ବୋହୁତୁ ଯୋଉମାନଙ୍କର ଅଛି ବାଦାମ ବିଲ ବୋହୁତୁ ବାଦାମ ବିକ୍ରି କରନ୍ତି। ତିରିଶ ଚାଳିଶ ବସ୍ତା ବିକ୍ରି କରନ୍ତି କଣ ଉଁ ହୁଁ।
ହ
ସେମାନଙ୍କର ବିଲ ନାହିଁ ତ ଅଳ୍ପ ହେଲେ ଆମ ଏପଟେ ସବୁ ଚାଷ ନଈ ବି ଆସ୍ ସିଲେ ବୋହୁତୁ ଯୋଉ ନଈ ଆସିଲେ ପଟୁ ପଡିଯାଏ ଯୋଉ ବାଦାମ ବିଲଗୁଡାକରେ
ନଈ ପାଣି ଆସୁଥୁଲେ ତ ପଶିଯାଉଥୁବ ଗାଁରେ।
ହୁଁ ପଶିଯାଏ ଆଉ ଯୋଉ ବିଲଉଡାକରେ ସିଏ ନଈ ପ ଆଉ ଯୋଉ ନଈ କୂଳ ପା ଖରେ ଯୋଉ ବିଲଗୁଡାକ ସେଇଟା ପଟୁ ପଡିଗଲେ କଣ କି ବାଦାମ ଭଲ ହ ତମ କଲେ ସେଇଟା ଭଲ ହୁଏ ବା
ହୁଁ।
କାଇଁ ଲୋକ ବାଦାମ ଯୋଉ ବର୍ଷ ନହି ବାହାରିଥାଏ ଏ ବର୍ଷ ଲୋକ ବାଦାମ କରନ୍ତି ପଟୁ ପଡିଯାଏ ଥାଏ ସେ ବିଲଗୁଡା ଭଲ ବାଦାମ ହୁଏ।
ଆଉ
ନଇ କୂଳ ଲୋକଙ୍କର ବନ୍ଧ ଗୁରା ତ ଉଚା ଉଚ୍ଚା କରନ୍ତି।
ହଁ ବନ୍ଧ ବି ହେଇଛି ମାନେ ଏବେ ଆଉ ନଈ ପସ ଶୁ ନେଇ ଗାଁ ରେ ହଁ ବନ୍ଦ ହେଇଯାଇଚି ତାପରେ ନଈଟା ବି ଓସ୍ ସାରିଆ ହେଇଗଲାଣି ଆଗରୁ ଅଣ ଓସାରିଆ ଥିଲା ଶୀଘ୍ର ପଶି ଯାଉଥିଲା ଏବେ ଓସାରିଆ ନଈ ହେଇଗଲାଣି ଯେ ଆଉ ପଶୁନି ହେଲେ ଆଗରୁ ବହୁତ ପଶିଯାଏ ସବୁ ଏଇ ଯୋଉ ଏଇ ଯୋଉ ତିନି ଚାରି ଦିନ ହେଲା ବର୍ଷା ବର୍ଷା ହେଲା ନଈପୁରା ଫୁଲ ପୁଣି ଯୋଉ କାଲି ରାତିରେ କାଲି ଚାରିଟା ବେଳେ ବର୍ଷା ଡାକିଲା ପ୍ରାୟ ଉପରମୁଣ୍ଡ ଆଡେ ବର୍ଷା ଜୋରେ ହେଇଛି ନା ଆଣ ଆଜି ପୁଣି ନଈ
ଆମେ ତ ନଈରେ ଗାଧଉନା ଏଇ ଯୋଉ ଏ କୋ ଗାଁ ପାଖ ଘର ପାଖରେ ନଈଟା ନା ପାଖରେ। ଦେଖିବା ପାଇଁ ବି ଯାଉ ନଇ ବଢି ହେଲେ ପାଣି ଯେତେବେଳେ ଆସେ ଆମର ସେଇଠି ଗୋଟେ ମଣ୍ଡପ ଅଛି ଶନି ମଣ୍ଡପ
ହୁଁ ହେଇ ଦିଜନ ନଈରେ ଯା ଭିତର ଦେଖୁନୁ ନଈରେ ଗୋ ଟେ ସ୍ତ୍ରୀ ଲୋକକୁ କୁମ୍ଭୀର ଖାଇଦେଲା କିଏ ନଇକି ଯିବ। ଏଇ ବର୍ଷ ଖାଇଦେ ନା ଆର ବର୍ଷ ନା ତା ଆର ବର୍ଷ ଗୋଟେ ସ୍ତ୍ରୀ ଲୋକକୁ କୁମ୍ଭୀର ଖାଇଦେଲାନି ନା ନଈରେ ଆମ ନଈ ନୁହେଁ ହିଆଡେ କୁଆଡ଼େ ଖାଇଦେଲାନି ନା।
ହଁ ହଁ।
ହୁଁ ଆଉ ଏଇନେ ପୁରା ଗୋଳିଆ ପାଣି ନା ସେ ନଈକି ଯିବା ପାଇ ଡର ଦୁନିଆ ଜନ ସାପ ଆସିବେ ସେ କୁମ୍ଭୀର ଦୁନିଆ କଥା ନଇରେ ଏନା। ହୁଁ ନଇରେ
ହ ବା ସେଇ ଯୋଉ
ସେ ଦି ଢୋକା ପାଣି ପିଇ ଦେଲା ବେଳକୁ ଜୀବନ ପଳଉଛି।
ଆଉ ସେଇ ବା ସେ ଯୋଉ ଶୁ ସ୍ତ୍ରୀ ଲୋକଟାକୁ ଖାଇ ଦେଇଥିଲା ପୁରା ହାଇଲାଇଟ ହେଇଥିଲା ନିଉଜ ପୁରା
ହଁ ହଁ ବା ତାର ଗୋଟେ ପୁଅଟ ଦେଖୁନୁ ଛୋଟ ଛୁଆଟେ।
ଛୋଟ ଛୁଆଟେ।
ନଈ ତା ନଈରେ ଯୋଉ ଗୋତରା ବି ପାଣି ଆସ ସେ ଗାଧେଇଲେ ଦୁନିଆ ସ୍କିନ୍ ଇନଫେକ୍ସନ ହଉଛି ଆଜିକାଲି।
ନହଲେ ହଁ।
ବାରଟାରେ ଘରକୁ ଯିବ ନା।
ହଁ ବାରତାରେ ଘରକୁ ଯିମି।
ହୁଁ ସିଏ ତାଙ୍କର କୋଉଚନ ନା କଣ